ନମସ୍କାର। ସାର୍ ନମସ୍କାର କେମିତି ଅଛନ୍ତି?
ହ୍ୟାଲୋ।
ସାର୍ ନମସ୍କାର କେମତି ଅଛନ୍ତି?
ଆଜ୍ଞା, ବହୁତ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ଆଉ ମୁଁ ବି ସାର ଭଲ ଅଛି। ଆଉ
ଆଜ୍ଞା।
ନାଇଁ ଏବେ ଗୋଟେ ରିସେପସନ ଯାଇଥିଲି ଭୋଜି ଖାଇବା ପାଇଁ ଏବେ ଆସିଲିଇ ଆସିକି ଏଇଠି ଫ୍ରେଶ ହଉଥିଲି ଆଉ।
ଆଛା ଆପଣ ରିସେପସନ ଯାଇଥିଲେ। ଭୋଜି ସାର୍ କଣ କଣ ସବୁ ହେଇଥିଲା ଆଇଟମ ହେଇଥିଲା?
ମ୍ୟାଡ଼ମ ବହୁତ ସାରା ଆଇଟମ ହେଇଥିଲା। ମାନେ କି ଭେଜ ରେ ହେଇଥିଲା। ପନିର, ମେନକୋର୍ସ କଥା କହୁଛି ପନିର ହେଇଥିଲା, ପୋଟଳ ହେଇଥିଲା, ଭାଜି ତାପରେ ବାଇଗଣ ମସଲା ହେଇଥିଲା। ତାପରେ ମିକ୍ସ ଭେଜ ହେଇଥିଲା। ଆଉ ନନ ଭେଜରେ ହେ ଥିଲା ଆ ଆଜ୍ଞା ଆଜ୍ଞା ନନଭେଜ୍ ରେ ହେଇଥିଲା ହଉଛି ମଟନ୍ ହେଇଥିଲା ଆଉ ଘାଣ୍ଟ ତ ତର୍କାରୀ ମାଛ।
ଆଜ୍ଞା ଆପଣଙ୍କୁ ସାର୍ ସେଇଥିରୁ କୋଉଟା ଭ ଭଲ୍ ଲାଗିଲା?
ମତେ ବହୁତ୍ ଭଲ ଲାଗିଲା ମଟନ୍ ଟା ମୁଁ ମଟନ୍ ଟାକୁ ବହୁତ୍ ଭଲ ସେ ଖାଇଚି ମାନେ କି ଆ ପାଞ୍ଚ, ଛଅ ପିସ୍ ଆଉ ମତେ ବହୁତ୍ ଭଲ ଲାଗେ ମଟନ୍ ମୁଁ ସେଥି ମଟନ୍ ହିଁ ଖାଲି ଖାଏ ଭୋଜି କୁ ଗଲେ ସେଇ ଚିକେନ ପକୋଡ଼ା ତାର ଟିକେ ଖାଇଦେଇ ତାପରେ ମଟନ୍ କୁ ଚାଲିଯାଏ।
ଆଚ୍ଛା ଡେଜର୍ସରେ କିଛି ହେଇଥିଲା?
ଆଜ୍ଞା ଡେଜର୍ଟ ହେଇଥିଲା ଗୋଲାପଜାମୁନ୍ ହେଇଥିଲା ଆଉ କ୍ଷୀରି ହେଇଥିଲା। ଆଉ ଯୋଉ ଅଲଗା ଟାଇପ୍ ର ଷ୍ଟିମି ମିଠା ଟାଇପ୍ ର ସେଟା ହେଇଥିଲା।
ଆରେ ବା ଏତେ ସବୁ ଆଇଟମ୍ ହେଇଥିଲା ସାର୍ ଗୋଲ ଗୋଲ୍ କପା ହେଇଥିଲା।
ଆଜ୍ଞା ସେଇଟା ତ ମୋ ଫେବ୍ରେଟ୍। ଭୋଜିର ଷ୍ଟାର୍ଟିଂରେ ମୁଁ ଆଗ ଗୋଲ୍ କପା ଖାଇଥିଲି।
ସେମ୍ ଇଅର ସାର୍ ମୁଁ ବି ସେଇଆ କରେ ମୁଁ ବି ଗୁପ୍ ଚୁପ୍ ହିଁ ଆଗ କାହିଁକି ନା ଦେଖନ୍ତୁ ମୋଷ୍ଟଲି ମୁଁ ଦେଖିଚି ବହୁତ୍ ଗୁଡେ ଭୋଜିରେ ଗୁପ୍ ଚୁପ୍ ହିଁ ଆଗ ସରିଯାଏ।
ଆଜ୍ଞା। ହଁ ଗୁପ୍ ଚୁପ୍ ଟା ବି ଆମ ଏଇପଟେ ବହୁତ୍ ଭଲ ଜଣେ ଦଉଥିଲେ ସିଏ ହିଁ ଆସିଥିଲେ। ମାନେ ଏତେ ଟେଷ୍ଟ୍ ତାଙ୍କ ପାଖରେ ବହୁତ୍ ଭିଡ କହିଲେ ନ ସରେ।
ଆଚ୍ଛା ତାଏଲେ ଆପଣ ସାର୍ କେତେଟା ଗୁପ୍ ଚୁପ ଖାଇଚନ୍ତି?
ମୁଁ ଆ ମାନେ ଏମିତିକା ତ ରାଣ୍ଡମ୍ଲି କାଉଣ୍ଟ୍ କଲା ବେଳକୁ ସେଇ ପନ୍ଦର ସତ ସତର ଟା ହିଁ ହେଇଥିବ।
ଆରେ ହଁ ପନ୍ଦର, ସତରଟା ସାର୍ ଖାଇଚନ୍ତି ତାମାନେ ଗୁପ୍ ଚୁପ୍ ସେତେ ଟେଷ୍ଟି ନିହାତି ସାର୍ ହେଇଥିବ।
ଆଜ୍ଞା ବହୁତ୍ ଟେଷ୍ଟି ଯେତିକି ରାଗ ସେତିକି ଲୁଣ ସେତିକି ଖଟା ବହୁତ୍ ଟେଷ୍ଟି ହେଇଥିଲା।
ଆମ ଏରିଆରେ ଯଦି ସେମିତି ସାର୍ କେହି ଭଲ ଭଲ ମିଳନ୍ତି ତାହେଲେ ମୁଁ ବି ଭାବୁଛି କରେଇବି ଟ୍ରାଏ କରିବି ମୁଁ
ଆପଣ କେତେଟା ଖାଇପାରିବେ ମାନେ ଏମିତିକା?
ସେମିତି ତ ସାର୍ ଆମେ ଲାଷ୍ଟ୍ ଟାଇମ୍ ଅ ହେଇଗଲାଣି କେତେ ଦିନି ତଳ କ
ନାଇଁ ମୋଷ୍ଟଲି ଆପଣ କେତେ ଖାଇପାରନ୍ତି ଗୁପ୍ ଚୁପ୍ ବହୁତ୍ ଟେଷ୍ଟି ହେଲେ।
ହୁଁ ସିଏ ସାର୍ ଏତେ ତ କେବେ ଟ୍ରାଏ କରନି ମତେ ଲାଗୁଛି ଦଶଟା ଭିତରେ ବୋଧେ ହେଇ ପାରିବ ଅଧିକ ବୋଧେ ସାର ହବନି।
ହଁ ହଁ ହଁ ମତେ ଏଇଟା ବହୁତ୍ ଭଲ ଲାଗିଲା ମୁଁ ସେଥିପାଇଁ କୋଉ କୋଉ ଭୋଜିରେ ଗଲେ ଚାରି ପାଂଟା ହିଁ ଖାଇଦିଏ ବାସ୍ ସେତିକି ନହେଲେ ଆଜି ଏଇ ମଉସା ଯୋଉ ଆସନ୍ତି ତାଙ୍କ ଗୁପ୍ ଚୁପ୍ ବହୁତ ଟେଷ୍ଟି ଆମ ଏ ଅଞ୍ଚଳରେ ସେଥିପାଇଁ ବହୁତ୍ ବଢିଆ ଲାଗିଲା ମୁଁ ସେଥିପାଇଁ ସେଟ୍ ଖାଇ ଦେଇଥିଲି।
ସାର୍ ଆକ୍ଚୁଲି ଆପଣ ସେଇ ଆଗରୁ ଜ ଜାଣିଚନ୍ତି ନା ଗୁପ୍ ଚୁପ୍ ବାଲାଙ୍କ ଟେଷ୍ଟ ବି ଭଲ ଅଛି ସେଥିପାଇଁ କି ଆପଣ ଅ ଟେଷ୍ଟ୍ ମାନେ ବହୁତି ଟେଷ୍ଟି ବନିଚି ବୋଲି ଆପଣ ବହୁତ୍ ସାରା ଖାଇଦେଲେ।
ଖାଇଦେ ଦେଇଛି ହଁ ହଁ ହଁ।
ଆଉ ସାର୍ ଆପଣଙ୍କ ଆଡ଼େ କେମିତି ପାଗ ଆଜି ହେଇଚି।
ଆଜି ମାନେ କୁହନ୍ତୁନି ମାନେ ଆଜି ସଖାଳରୁ ଯେ ବର୍ଷା ଲାଗି ରହି ଚି ଲାଗି ରହିଚି ମୁଁ ଆବିଲି ଆମ ରିପ୍ସେସନ ବୋଧେ ଭୋଜି ଆଜି ଖାଇପାରିବିନି ବହୁତ୍ ମନ ଦୁଃଖ ଲାଗୁଥିଲା। ତାପରେ ଟ୍ୟୁଉସନ୍ ଗଲା ବେଳେ କି ମାନେ କି ଆମର ଗୋଟେ ଷ୍ଟୁଡେଣ୍ଟ ଛୋଟ ପିଲାଟେ ସେ କହିଲା ଇଚ୍ଛା ଆଉ ଆପଣ ଯୋଉ ମାନେ କଣ ଥମ ଆଙ୍ଗୁଠି ପାଖର ଆଉ ମିଡିଲ ଫିଙ୍ଗର୍ ଏଇଟାକୁ ମାନେ ଲକ୍ କରିକି ରଖନ୍ତୁ ଦେଖନ୍ତୁ ମୋର ବି ଆଜି ଗୋଟେ ଭୋଜି ଅଛି ଆଉ ଆପଣଙ୍କର ଭୋଜି ଅଛି ଆପଣ ସ ମାନେ ବର୍ଷା କେମିତି ନହଉ ସେମିତିଆ କରିକି ରଖନ୍ତୁ ଦେଖିବେ ବର୍ଷା ଛାଡି ଯିବ। ସେ ସତକୁ ସତ ସତିକି ଭଗବାନ ଆସିକି ଯେମିତି ବର୍ଷା ଟାକୁ ଅଫ୍ କରିଦେଲେ ସେଇଟା ବହୁତ୍ ଖୁସି ଲାଗିଲା ଆଉ ବହୁତ ଭଲ ଭାବରେ ଆମେ ଭୋଜି ଖାଇକି ଆସି ପାରିଲୁ। ଆଉ ବହୁତ ଭଲରେ ବି ଲୋକମାନେ ଖାଇ ଗଲେ।
ଛୋଟ ପିଲା ଏତେ ବଢିଆ ଟ୍ରା ଆପଣଙ୍କୁ ଟେକ୍ନିକ ଶିଖେଇଛନ୍ତି। ଶୁଣିକି ବହୁତ ସାର ଖୁସି ଲାଗିଲା ଆଉ ସେଇଟା ବି ଆପଣଙ୍କର କାମ ବି ଦେଲା।
ମତେ ଏଇଟା ବହୁତ ଖୁସ ସି ଲାଗିଲା ଆଉ ତାକୁ ମୁଁ ଗାଲି କହିଲେ କାଲି ଗଲେ କହିବି ମୁଁ ଥାଙ୍କ ୟୁ।
ସିଓର ସିଓର ଆପଣ ତାହେଲେ ତାଙ୍କ ସେ ଯୋଉ ପିଲାଟି ମଧ୍ୟ ତାଙ୍କ ଭୋଜିକୁ ତ ଯାଇଥିବେ ନିହାତି ଭାବେ। ସେଇ ଏକା ଭୋଜି ନା ସାର୍ ଅଲଗା ଭୋଜି?
ନାଇଁ ନାଇଁ ସେ ଅଲଗା ଭୋଜି କୁ ଗୋଟେ ଯାଇଥିଲେ। ଆଉ ମୁଁ ବି ଗୋଟେ ଅଲଗା ଭୋଜି ଯାଇଥିଲି ମୁଁ ଯଦି ତା ସେ କଣ କି ଆମ ରିଲେଟିଭ୍ସଙ୍କର। ମୁଁ ତାଙ୍କର ଯଦି ସେପଟେ ଭୋଜି ନଥାନ୍ତା ତାହେଲେ ମୁଁ ୟାଙ୍କ ଏପଟକୁ ଇନଭାଇଟ୍ କରିଥାନ୍ତି। ସେ ଯେହେତୁ ତାଙ୍କର ଗୋଟେ ଭୋଜି ଥିଲା ସେଥିପାଇଁ ଆଉ। ଆଉ ଆପଣ ଖାଇବା ପିଇବା ସରିଗଲାଣି ଆପଣଙ୍କର।
ସାର୍ ଏମିତି ମତେ କାଇଁ ଇଚ୍ଛା ହୁ ରାତିରେ ମୋଷ୍ଟଲି ମୁଁ ଡିନର ସେମିତି କରେନି କେ ସ୍ନାକ୍ସ ଟିକେ ଖାଇଦିଏ ଆଉ ଡିନର ମୋଷ୍ଟଲି ସାର ସ୍କିପ୍ କରିଦିଏ।
ଆଉ ଆଜି ବର୍ଷା ଟାଇମ ରେ କଣ କଣ ଆଜି ରେସିପି ବନେଇଥିଲେ କଣ ଖାଇଥିଲେ?
ଅ ବର୍ଷା ଟାଇମ ରେ ସାର୍ ମୁତ ଥିଲି ବାହାରେ ତ ଆମର ସେଇଟି କଲିଗ ମାନେ ଯୋଉମାନେ ଥିଲେ ଆଜି ବି କାଲିର ବି ଯେହେତୁ ହେବି ଖାଇବା ହେଇ ଥିଲା କାଲି ଆଉ କିଛି ଜଣ ଅ ଷ୍ଟାଫ କଣ ହେଇଛନ୍ତି ସେ ତାଙ୍କର ଖାଇବା ବହୁତ ବ୍ୟସ୍ତ ରହିଥିଲେ ମିଟିଂ ଫିଟିଙ୍ଗ ଥିଲା। ତ ସେମାନେ ପାଞ୍ଚସା ଛଅଟା ବେଳକୁ ଲଞ୍ଚ କଲେ ତ ପକୁଡି ବନି ପାରିଲାନି ତ ଆଜି ମଧ୍ୟ କିଛି ଜଣଙ୍କର ଇଚ୍ଛା ଥିଲା ଯେ ସେଟାକୁ ଆଜି ପକୁଡି କରିବା ପାଇଁ ବଟ ଆଜି ମଧ୍ୟ ସେ ପକୁଡି ହେଇ ପାରିଲା ନାହିଁ। ତେଣୁ ଟିକେ ଇଛା ଥିଲା ଖରା ଟାଇମ ରେ ପକୁଡି ଖାଇବା ପାଇଁ ସମସ୍ତଙ୍କର।
ଆଜ୍ଞା।
ତ ଆଉ କୋଇଥି କିଛି କୋଉ ଦିନ ବନି ପାରିବ ବର୍ଷା ବି ସାର୍ ବହୁତ ସମୟ ବହୁତ ହଉଥିଲା ନା ସେଇ ସମୟରେ। ତ ଯାଇକି ସେ ଯୋଉ ତେଲ ବେସନ ଆଣିବା ବି ବହୁତ ହି ଅସୁବିଧା ଥିଲା।
ଆଜ୍ଞା ହଁ ହଁ ହଁ।
ଆପଣଙ୍କୁ ପକୁଡି ଭଲ ଲାଗେ?
ହଁ ମତେ ପକୁଡି ବହୁତ ଭଲ ଲାଗେ ଆଉ ଆମ ଘରେ ମୁଁ ଗୋଟେଥର ପୋଦିନା ପକୁଡି ବନେଇଥିଲି ସେଇଟା ବହୁତ ଟେଷ୍ଟି ହେଇଥିଲା ଆପଣ କେବେ ଟ୍ରାଏ କରିଛନ୍ତି ପୁଦିିନାର ପକୁଡି?
ପୁଦିନା ପକୁଡି ସାର୍ କେମିତି ସାର୍ ପୁଦିନା ପକୁଡି ବନେ?
ଟେଷ୍ଟି ପୁଦିନା ଆଉ ଆପଣଙ୍କ ପାଖରେ ଯଦି ଯୋଉ ମ ଶୀତ ସିଜନ ରେ ସେଟା ଆସେ ପିଆଜ ସଣ୍ଢାର ଜାଣିଥିବେ। ହଁ ସେଇ ସେଇଟା ପକେଇଲେ ବି ଆହୁରି ଭଲ ଆଉ ଯଦି ଆପଣଙ୍କ ପାଖେ ସେଇଟା ତ ଏବେ ମିଳୁନାହିଁ। ଏଇବେ ସିଜନ ରେ। ଆ ମିଳୁଛି ହଉଛି କଣ କହିଲେ ଯୋଉ ପୁଦିିନା ଯଦି ମିଳିବ ଆପଣଙ୍କ ପାଖେ ଆପଣ ବହୁତ ପରିମାଣରେ ପୁଦିନା ପକେଇବେ ଆଉ ଧନିଆ ପତ୍ର ପକେଇବେ। ପିଆଜ ଟାକୁ ବହୁତ ପରିମାଣରେ ଦେବେ ବହୁତ ଟେଷ୍ଟି ବନିବ ଯେମତି ଆପଣ ନର୍ମାଲି ପକୋଡି ବନଉଚ।
ପୁଦିନା ସାର ପୁଦିନା ସାର ଗ୍ରାଇଣ୍ଡିଙ୍ଗ କରିକି ଦିଆହବ ନା ଛୋଟ ଛୋଟ କାଟିକି ଦବ।
ଛୋଟ ଛୋଟ କାଟିକି।
ବହୁତ ବିି ବଢିଆ ଲାଗିବ। ଆଉ ସେଇଟା ବନାଏ ପାଳଙ୍ଗରେ ମଧ୍ୟ ପକୁଡି ବନାଏ ପାଳଙ୍ଗ ବହୁତ ପକୁଡି ମତେ ବହୁତ ବଢିଆ ଲାଗେ।
ପାଳଙ୍ଗରେ ସାର୍ ଆମେ ପୁରୀ କରୁଛୁ ବଟ ପାଳଙ୍ଗ ପକୁଡି ସାର ହେଇନି।
ପାଳଙ୍ଗ ପକୋଡି ଆପଣ କରିବେ ବହୁତ ଟେଷ୍ଟି। ମାନେ ସେଥିରେ ବେଶୀ ମାନେ ଝି୍ନଝଟ ନାହିଁ। ଜଲ୍ଦି ଫଟା ଫଟ ବନେଇଯିବ ଆପଣ ପାଳଙ୍ଗ ଯଦି ଆପଣ ଆଣିଦେବେ ଫ୍ରେଶ ପାଳଙ୍ଗ ତାକୁ ଆପଣ ବଛ ବୁଛି କରିଦେଇକି ଧୋଇକି ଆପଣ ଖାଲି ତେଲରେ ବି ଖାଲି ଯୋଉ ବେସନ ଗୋଳେଇକି ଖାଲି ବି ଆପଣ ସେମିତି ପକୋଡି ଛାଣି ପାରିବେ ନହେଲେ କାଟିକି ଆପଣ ସେଥିରେ ପିଆଜ କଞ୍ଚଲଙ୍କା ଅଦା ଜିରା ଏଗୁଡା ସବୁ ଦେଇକି ମଧ୍ୟ କରିପାରିବେ।
ଆଛା ଆଉ ପାଳଙ୍ଗରେ ସାର୍ ପୁରୀ କରିଛି ଯେମିତି ତେ କହିଲେ ସବୁ ଆମର ଜୁଆଣିହେଲା ଜିରା
ମୁଁ ତ ସେ ରେସିପି ଜାଣିନାହିଁ ଆପଣ ଟିକେ ମତେ କହିପାରିବେ କି ସେ ପାଳଙ୍ଗ ପୁରୀ କେମିତି ହୁଏ?
ପାଳଙ୍ଗ ସାର କଞ୍ଚାରେ ଲୋକମାନୋନେ କରୁଛନ୍ତି କିନ୍ତୁ ମୁଁ ଦେଖିଛି ତାକୁ ଟିକେ କୁହନ୍ତି ଯେ ସିଝେଇକି ଯଦି କରୁଛ ଟିକେ ତାର କଲର ଭଲ ଆସିବ ତ ସେଥିପାଇଁ କି ଆପଣ ପାଳଙ୍ଗ କୁ ହାଲକା ସିଝେଇ ଦେବେ। ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ ଯୋଉ ଅଟା ଚକଟା କରିବେ ବା ମଇଦାରେ ଯଦି ଆଣ କରୁଛନ୍ତି ତା ଦେହରେ ଆପଣ ସେଇ ଯୋଉ ଗ୍ରାଇଣ୍ଡିଙ୍ଗ କରିଥିବେ ତାକୁ ପକେଇବେ। ଟିକେ ଆପଣ ବି ଟିକେ ମସଲାଦାର ହବା ଦରକାର ନା ଆପଣ ଟିକେ ଚିଲି ବି ବାଟି କଞ୍ଚଲଙ୍କା ବାଟି ଦେଲେ ଭଲ ରହିବ ଜୁଆଣି ଜିରା ଆଉ ଲୁଣ ବା ସେତିକି ତେଲ ଦେଇକି ଆ ଆପଣ ଯେମତି ନର୍ମାଲି କରୁଛନ୍ତି ଟିକେ ଚକଟି ଦେବେ ତାପରେ ବେଲିବେ। ଆଉ ସେଟା ଫୁଲିବ ଆଉ ବଢିଆ ବି ଟେଷ୍ଟି ଲାଗିବ। ତା ସହିତ ନର୍ମାଲି ଆଳୁ କଷା କରିକି ଖାଇବେ।
ମୁ ସେରେ ଆଉ କିଛି ବି ଦରକାର
କଣ କହିଲେ ସାର୍?
ମୁଁ କହିଲି ପୁରୀରେ ଆପଣଙ୍କୁ କଣ କଣ ଖାଇବାକୁ ଭଲ ଲାଗେ ପୁରୀ ସାହି?
ପୁରୀରେ ସାର୍ ଏମିତି ଦେଖନ୍ତୁ ଛୋଲେ ବି ଖାଇହବ। ନହେଲେ ଆଳୁ ବି ଦମ ବି ଖାଇ ହବ। ତ ଆଳୁ ନର୍ମାଲି କଷେଇକି କରି ଖାଇଦେବେ ବହୁତ ଟେଷ୍ଟି ଲାଗିବ। ସାର୍ ପୋଦିିନା ଆପଣଙ୍କ ଏରିଆରେ କେମିତି କଣ ରେଟ୍ ଥାଏ ବେଶୀ ଅଧିକ ଏକ୍ସପେନ୍ସିଭ ଥାଏ କି?
ଆଜ୍ଞା।
ପୋଦିନା ସାର୍। ମୁଁ କହିଲି ପୋଦିନା ସାର୍ ଆପଣଙ୍କ ଏରିଆରେ ବେଶୀ ଏକ୍ସପେନ୍ସିଭ ଥାଏ?
ହଁ ହଁ ଆମ ଏରିଆରେ ବହୁତ ଭଲ ଆମେ ବାଡିରେ ଲଗାଉ। ହଁ ପୋଦିନା ବହୁତ ଭଲ ପରିମାଣରେ ଏଇ ବର୍ଷା ଦିନେ ଆପଣ ଯଦି ପାଣି ଜାଗାରେ ଆପଣ ଡେଲି ଯଦି ଲଗେଇ ଦିଅନ୍ତି ବହୁତ ପରିମାଣରେ ବଢିଯାଏ ଆମର ବି ମଧ୍ୟ ଏଇଠି ହୁଏ ମୁଁ ବି ଲଗାଏ।
ନାଇଁ ସାର୍ ଆମର ଲଗେଇବା ପାଇଁ ତ କିଛି ସୁବିଧା ନାହିଁ ତ ସେଥିପାଇଁ ଆମେ କିଣିକି ଖାଇବାକୁ ପଡେ। ଆଉ ସେଇଟା ବହୁତ ଏକ୍ସପେନସିଭ ଥାଏ ମତେ ଏମିତି ବି ଆମ ଘର ଲୋକଙ୍କୁ ଟିକେ ସେଟା ଏତେ ପସନ୍ଦ ନଥାଏ ତ। ତ ମୁଁ ଆମର ସେମିତି ବି ଆସେନି ମୁଁ ଗୋଟେ ଥର କେବଳ ନିମିକି ଟ୍ରାଏ କରିଥିଲି ଛୋଟ ମୋଟ।
ଆଜ୍ଞା।
ତ ମୁଁ ସେଇଟା ହିଁ କେବଳ ଖାଇଥିଲି ନିଜେ କରିଥିଲି ମାନେ ଆମ ଘର ଲୋକଙ୍କୁ ଏତେ ପୁଦିନା କାହାକୁ କୁହନ୍ତି ହଁ ପୁଦିିନାରେ ସାର୍ ମୁଁ ଏହା କରିଥିଲି ଯୋଉ ଏବେ ସମର ସିଜିନ ଥିଲା ନା। ତ ମୁଁ ସେବେ କଣ କରିଛି? ହଁ ତାପରେ ବ ବନେଇ ଦେଇଥିଲି ଗ୍ରାଇଡିଙ୍ଗ୍ କରି ରଖିଦେଇଥିଲି। ଦି ଟି ଗେଷ୍ଟ ଆସିଲେ ସବୁଥିରେ ତାଙ୍କୁ ଟିକେ ଚାଷରେ ମିଶେଇକି ଦେଇଥିଲି।
ଆମର ଆମର ବି ଏବେ ମଧ୍ୟ ଆମର ସେଇ ରେସିପି ଟା ବନେଇଥିଲେ ଆଉ। ହଉ ଉ ମାନେ କି ପୋଦିନା ମାନେ ବହୁତ ପରିମାଣରେ ବାଟିକି ଆମେ ସେଟା କରିଥିଲୁ। ବହୁତ୍ ବଢିଆ ଲାଗିଥିଲା। ଆମେ ମାନେ ଜଲଜିରା ତାର ସହିତ ଯୋଉ ହାଜମ ଲା ତାପରେ ବିଟ ଲୁଣ କଞ୍ଚା ଲଙ୍କା ଜିରା ଗୁଣ୍ଡ ଏଗୁଡା ସବୁ ଦେଇ କରିଥିଲୁ ବହୁତ ଟେଷ୍ଟି ବନିଥିଲା।
ସାର୍ ଆପଣ କଣ ମାନେ ଆପଣ ବନେଇକି ରଖ ରଖି ଦେଇଥିଲେ ଗ୍ରାଇଣ୍ଡିଙ୍ଗ କରିକି ନା ଡେ ମାନେ ଗୋଟେ ଥରେ ସବୁ କରି ପିଇଦେଲେ।
ନାଇଁ ନାଇଁ ନାଇଁ ଗୋଟେ ଥର କରେ କରିଥିଲୁ ତାକୁ ତ ଆମ ଘରେ ସମସ୍ତେ ପି ଦେଲେ। ଆଉ ବଳକା ପାଇଁ ହିଁ ବାଟ ରଖିଲେନି।
ଆଛା କେମିତି ସାର୍ କରିଥିଲେ ମତେ ଟିକେ କହିବେ।
ଶୁଣନ୍ତୁ ପୋଦିିନାକୁ ଭଲସେ ବଛା ବଛି କରି ଧୁଆଇକି ଗ୍ରାଇଣ୍ଡିଙ୍ଗ କରିଦେବେ। ଅଳ୍ପ ପାଣି ଦେଇକି ଯଦି ଆପଣ ସେଥିରେ ହାଳ୍ପ ହାଲକା ଟିକେ ଆବଶିଆ ଅଦା।
ଆଛା।
ଆମ୍ବ କସିଆ ଅଦା କଞ୍ଚା ଲଙ୍କା ଦେଇକି ଟିକେ ବାଟିଦେବେ ତା ଦେହରେ ଆପଣ ଥଣ୍ଡା ପାଣି ଆଡ୍ କରିବେ। ଜିରା ଗୁଣ୍ଡ ଆଡ୍ କରିବେ କଞ୍ଚା ଲଙ୍କା ଟିକେ ଭାଙ୍ଗିକି ଦେବେ ଟିକେ ମାନେ କଣ କି ସ୍ପାଇସମ୍ ତାରେ ଜଲଜିରା ଆପଣ ବହୁତ ପରିମାଣରେ ଦେବେ ବିଟ୍ ଲୁଣ ଏଗୁଡା ଦେଇକି ଆପଣକରିବେ ବହୁତ ବଢିଆ ଲାଗିବ ବରଫ ଦେଇକି ଆପଣ ବହୁତ ବଢିଆ ଲାଗିବ।
ସାର୍ କଞ୍ଚା ଲଙ୍କା ଯୋଉ କହୁଛନ୍ତି ତାକୁ ଛୋଟ ଛୋଟ କରିଦେଲେ ହବ ନାଁ ଭାଙ୍ଗିକି ତା ଦେହରେ ପକେଇବାକୁ ପଡ଼ିବ।
ଆପଣ ଦେଇଦେବେ କାହିଁକିନା ସେଟା ପାଟିରେ ବାଜିଲେ ଟିକେ ରାଗୁଆ ଲାଗିବ ନା। ସେଥିପାଇଁ ଭାଙ୍ଗିକି ତା ମଞ୍ଜି ଗୁଡାକ ଟିକେ ଦେଇଦେଇକି ସେ ମଞ୍ଜି ଗୁଡାକ ତ ପିଲା ବେଳେ ଏତେ ଜଣା ପଡିବନି। ଉଁ କିନ୍ତୁ ଆପଣ କରିବେ ବହୁତି ବଢିଆ ଲାଗିବ।
ସାର୍ ଯଦି ଲଙ୍କା ପକଉଚ ଲଙ୍କାଗୁଣ୍ଡ ପକେଇବା ଜରୁରୀ ନୁହେଁ ତ?
ଲଙ୍କା ଗୁଣ୍ଡ ପକେଇବା ଦରକାର ନାହିଁ ଜିରା ଗୁଣ୍ଡ ହାଲକା ଦେବେ ଭଲ ବାସ୍ନା ଆସିବ।
ଏଇଟା ତ ବହୁତି ବଢିଆ ଗୋଟେ ସମର ପାଇଁ ଆଉ ସେ ସମରରେ ଆପଣ କଣ ଡ୍ରିଙ୍କ୍ସ୍ ବନାନ୍ତି ସମୁ ଡ୍ରିଙ୍କ୍।
ହ ସେମିତିରେ ତ ଆମ ଘରେ ପ୍ୟାକେଟରେ ଦହି ବହୁତ କମ୍ ପରିମାଣରେ ଆସେ। ସେ କାହିଁକି ନାଁ ଭଲ ଲାଗେନି ବୋଲି। ଆଁ ଯେବେବି ଘରେ। ଦହି ବନାହେଇଥାଏ ସେମିତିକା ରାଗ ବାଲା ଦହି ଟିକେ ବହଳା ବହଳା ଦେଇକି। ଅ କରିକି ପିଇଦଉ ଆଉ।
ଆଛା ଉଁ ମ୍ୟାଙ୍ଗୋ ସାର୍ କିଛି ଟ୍ରାଏ କରନ୍ତି।
ହଁ ମ୍ୟାଙ୍ଗୋରେ ମାନେ ମ୍ୟାଙ୍ଗୋ କୁ ଗ୍ରାଇଣ୍ଡ କରିକି ଆ ସେଥିରେ ଚିନି ଦେଇକି, ତାକୁ ସେମିତି ନର୍ମାଲି ଯେମିତି ଆପଣ କ୍ଷୀର ଦେବେ, ନହେଲେ ନାଇଁ ପାଣି ବି ଦେଇକି ଆପଣ କରିପାରିବେ, ସେତ ବହୁତ ହି ବଢିଆ ଲାଗିବ। ଆପଣଙ୍କ ସହିତ କଥା ହେଇକି, ମତେ ବହୁତ ଏତେ ବଢିଆ ଲାଗିଲା, ଆଜ୍ଞା ଆ ଆଜ୍ଞା।